ହାଲୋ।
ହଁ କଣ କରୁଚ?
ଅଁ, ଏଇଠି ବସିଚି ଆଉ। ତୋମେ?
ଏଇ ଲଞ୍ଚ୍ କରିକି ଆସିଲି ଆଉ। କଣ କରୁଚନ୍ତି?
ହଁ ବସିଛି ଏଇଠି ଆଉ ଲଞ୍ଚ କରି ମୁଁ ବି ଲଞ୍ଚ କରିଛି।
ଆଉ ଆଜି କଣ ହେଇଥିଲା ଲଞ୍ଚରେ?
ଆ, ଭାତ, ଡାଲି ଚିପସ୍ ଆଉ ମିକ୍ସ୍ ତରକାରୀ।
ଆଉ ଖାଇବା ଭଲ ଲାଗୁଥିଲା? ଆମର ଭା ଭାତ, ଡାଲି, ଚିପ୍ସ୍। ତାପରେ ତରକାରୀ ଗୋଟେ ହେଇଥିଲା।
ଓ ହୋ।
ଓହୋ, ଠିକ ଅଛି। ହଁ ତୋମେ କୋଉଠି ହଷ୍ଟେଲ୍ ରେ ରହୁଚ?
ହଁ ହଷ୍ଟେଲ୍ ରେ ରହୁଛି। ତୋମେ?
ହଁ ହଷ୍ଟେଲ୍ ରେ କେତେ ତୋମର?
ହଁ।
ତୁମ ଏଜ୍ କେତେ?
ଆଁ, ନାଇନଟିନ୍। ତୋମର?
ମୁଁ ପଢିବି ଆଉ। ତ କଣ ପଢୁଛୁ କଣ?
ମୁଁ ନର୍ସିଂ। ଆଉ ତୋମେ?
ମୁଁ ବିଟେକ୍ କରୁଛି।
ଓହୋ ତୋମ ଘର କୁଆଡେ?
ହଁ ଜଗସିଂହପୁର।
ଓ ହୋ। ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ହଁ ଭଲ ଅଛନ୍ତି ସମସ୍ତେ।
ଓ ହଁ। ଆଉ ଦେହ ଭଲ ଅଛି?
ହଁ ଭଲ ଅଛି। ତୋମର?
ହଁ ମୋର ବିି।
ଆଉ ତୋମ ତୋମ ଘର ଯେ କିଏ ଅଛନ୍?
ହଁ ଭଲ ଅଛନ୍ତି ଆଉ।
କିଏ କିଏ ଅଛନ୍ତି ତୋମେ ଘରେ?
ଆମର କିଏ ବାପା ମାମା, ମୁଁ, ମୋ ଭାଇ, ମୋ ଦିଦି, ଆଉ ଅଛନ୍ତି ବଡପା ବଡ ଵଉ ସବୁ ବୋ ଅଛନ୍ତି ଆ, ଆଉ ତୋମର?
ଆମ ଘରେ ବାପା, ମାମା, ଆଉ ଵଡ ଭାଇ।
ହଁ ହଁ ମୁଁ ଦିଦି ବଡ ମୋ ଭାଇ ସାନ।
ପଢୁଛନ୍ତି କଣ ତମ ଦିଦି?
ହଁ ପିଜି ସରିଲା ଏବେ ବି ଇ ଡି ପାଇଁ ପ୍ରିପାର ହଉଛି ଆଉ। ଆଉ ତମେ କେତେ ଭାଇଭଉଣୀ?
ମୁ ଏକା ମୋ ଭାଇ ଅଛି।
ଆଉ ମୋ ଭାଇ ବଡ।
ହଁ ଭାଇ ବଡ।
ସେ କଣ କରୁଛନ୍ତି?
ଲେ ଵିଟେକ୍ ତାଙ୍କର ସରିଲାଣି ଜବ୍ କରଛନ୍ତି ଆଉ।
ଓ ହୋ। ଆଉ ଖବର କଣ?
କିଛି ନାହିଁ ଏମିତି ଆଉ। ଆଜି ତମର କ୍ଲାସ ଥିଲା?
ନା ଏବେ ଏକ୍ଜାମ ସରିଛି ନା କାଲି ସରିଛି ତ ଆଜି ଜୁନିୟର ମାନଙ୍କ ଏଜାମ ଥିଲା ତ ଅ ଛୁ ଛୁଟି ଅଛି କାଲି ତ ରବିବାର ଛୁଟି ଯାଇକି ମଣ୍ଡେରେ କ୍ଲାସ ହବ। ଆଉ ତମ?
ଆମର ମୁଁ ଆଜି କ୍ଲାସ ଥିଲା ତାପରେ ଆଜି ଆସିବି ଲଞ୍ଚ ସାରିକି ଆସିବି।
ହଁ ହୁଁ।
କଣ କରଛ କଣ?
ନା ମୁଁ ତ ହଷ୍ଟେଲରେ ରହୁଛି ଏଇଠି ସବୁ ବସିଛୁ ଆଉ।
ତମ ରୁମମେଟ କେତେ ଜଣ ରହୁଛ?
ଆମେ ରହୁଛୁ ଚାରି ଜଣ ରହୁଛି। ଆଉ ଛୋଟ ଛୋଟ ରୁମ ଆଉ କେତେ ଜଣ ରହିବୁ ଚାରି ଜଣ ରହୁଚୁ।
ହଁ ତ ମ ଇଏଟା କଉଠିି କି କଲେଜଟା?
ଆମ କଲେଜ ସେଇ ଯୋଉ ଖୋର୍ଦ୍ଧା ଖୋର୍ଦ୍ଧା ଜଟଣୀ। ସେଠି ଫାଷ୍ଟ ଥିଲା ଇଷ୍ଟରେ ନଖରାରେ। ତ ସେଠୁ ମାନେ ଉଠି ଆସିଛି ଏଠି।
ଓହ ମାନେ ନୂଆ କଲେଜ?
ହୁଁ ହୁଁ ହଁ ଏଇଠି ନୁଆ ତିଆରି ହେଇଛି ତ ଏଇଠି ରହୁଛି ଆଉ।
ହ ତମେ ଫାଷ୍ଟ ବ୍ୟାଚ୍ କି?
ଆମେ ହଁ ଆମେ ଏଇ ମାନେ ୟୁନିଭରସିଟିରେ ବି ଏ ସି ଆମର କରିକି ଫାଷ୍ଟ ଖୋଲା ହେଇଥିଲା ଆର ବର୍ଷ ତ ଆମେ ଆ
ହ। ଆଉ ତମ ଲାଗି କଣ କ୍ଲାସ ତ ନହିଁ ଶୋଇଥିବ ଆଉ।
ହଁ ଆଉ ତ କିଛି କାମ ନାହିଁ ଶୋଇଥିବ।
ତମ ଆଡେ ବର୍ଷା ହଉଚି କି ନା ହଉନି?
ହଁ ବର୍ଷା ହଉଥିଲା ଅଳ୍ପ ମାନେ ବେଶୀ ଜୋରେ ହୋଉନଥିଲା। ତମର?
ହଁ ଆମର ଆଡେ ବର୍ଷା ହଉଥିଲା। ଆପ ଆରେ କ୍ଲାସ୍ ବି ଅଛି ନା କଣ? ଓଦା ହେଇକି ଯିବାକୁ ପଡିବ ଆଉ।
ଓ ହୋ।
ଆଉ ତମର ତମର ଯ ନଷ୍ଟ ହେଇନି ଅଛି? ସେଠୀ କଣ ହସ୍ପିଟାଲ ଫାସ୍ପିଟାଲ କ୍ଲି କିଲିନ୍ ଚେକ୍ ଚାକ୍ କଲଣି ନା?
ହଁ ଆମର ବି ଆମର ତ ଏବେ କଲେଜରେ ହସ୍ପିଟାଲ ହବାର ଅଛି, ଆଉ ବାକି ଏବେ ହେଇନି ଆମେ ସବୁ କ୍ଲିନିକାଲ୍ ଯାଉଛୁ। ତ ମାନେ ଯାଇଥିଲୁ କେବେ ଏଇ ଦି ମାସ ପୂର୍ବରୁ ଯାଇଥିଲୁ ପୁଣି ଯିବାର ଅଛି, ଜୁନିଅର୍ ମାନେ ଯିବେ ନା। ଆଉ ତମର ସେପଟର ଏନଭରର୍ମେଣ୍ଟ କେମିତି ଅଛି?
ହଁ- ହଁ ଆମର ଏ କ୍ଲାସ ଫ୍ଲାସ ଠିକ୍ ଠାକ୍ ହଉଛି। ସକାଳୁ କ୍ଲାସ୍ ହେଇଥିଲା। ଏବେ ଜଷ୍ଟ ଆସୁଛି ହଁ- ହଁ ହଷ୍ଟେଲରେ ରହୁଛି। ଏଇ ଚାରିଜଣ ରହୁଛୁ ଆଉ।
କେ
ଚାରି ଜଣ ଚାରି ଜଣ।
ଓ ହୋ ଆଉ କେତେ କଣ ମାନେ ପଇସା କେତେ ନଉଛନ୍ତି?
ଆମର ନଉଛନ୍ତି ଲକ୍ଷେ ନବେ।
ଏତେ
ହଁ ବି ଟେକ୍ ଆଉ ସେଇଥିପାଇଁ। ଆଉ ତମର?
ଆମ ତ ଆମର ଲକ୍ଷେ ସତୁରୀ ଆଉ। ହଷ୍ଟେଲ୍ ରେ ରହୁଚୁ ଆଉ।
ପି ଏତେ ନିଏ ନି?
ହଁ ଆମ ଏଇ କଲେଜରେ, ବାକି ମାନେ କଣ ମାନେ ଏଇ କଲେଜ ଟାରେ ଅଧିକ
ହଁ- ହଁ
ହୁଁ- ହୁଁ ୟୁନିଭର୍ସିଟି।
ସେଇଥିପାଇଁ ଆଉ ଅଧିକ ନଉଛନ୍ତି ଆଉ। ଆଉ ହଷ୍ଟେଲରେ କେମତି ଅଛନ୍ତି ସମସ୍ତେ?
ହଁ ହଁ ଭଲ ଅଛନ୍ତି ସବୁ ଫୋନ୍ ଦେଖୁଛନ୍ତି ଆଉ। ଆମର ଗୋଟେ ସୋନମ ବୋଲି ପିଲାଟେ ଅଛି ଏତେ ଏତେ ଏତେ ଦୁଷ୍ଟ ଖାଲି ପୁରା ଛୁଆ ଭଳିଆ ହବ।
ହଁ।
କାଲି ରାତିରେ ଯାଇଥିଲା ଯେ, ଗୋଟେ ଦିଦିଙ୍କ ସାଙ୍ଗରେ ଏଇ ପାଖରେ ମାନେ ଗୋଟେ ପାଖ ରୁମ୍ କୁ ଯାଇଥିଲା, ଗୋଟେ ଦିଦିଙ୍କ ସାଂଗରେ ଗପୁ ଗପୁ ରାତି ସାଢେ ଗୋଟରେ ଯ ମାନେ ଗ ଗୋଟେ ସାଢେ ଗୋଟେରେ ଯାଉଛି, ତାକୁ ଏତେ ମାନେ ପାଟି କଲା ପରେ ଯାଇ ଆସିଲା। ଆ ଦିଟା ବେଳକୁ ଆସୁଛି।
ସେ କଣ ରାତିରେ ଶୋଉ ନାହାନ୍ତି କି?
ହଁ ଶୋଉଛନ୍ତି ଏକ୍ଜାମ୍ ସରିଛି ନା, ତ ସନ୍ଧ୍ୟାବେଳେ ଟିକେ ଶୋଇପଡୁଛନ୍ତି ଫୋନ୍ ଦେଖୁଛନ୍ତି ଆଉ। ଲେଟ ଯାଏ ଆଉ।
ତୁ ଗୋଟେ କାମ କରୁନୁ ରୁମ୍ କବାଟ ଦେଇ ଦେଇ ଶୋଇ ପଡିବୁ ଏଥରକ ଆଉ।
ହଁ ସେଇଆ କଲେ ହବଆଉ। ସେ ତାର ବାହାରେ ଥିବ।
ହଁ ଆଉ ତମେମାନେ ଶୋଉଥିଲ ଏକଜାମ୍ ସରି ଯାଇଥିବ ଲେଟରେ ଶୋଉ।
ହଁ ଏକ୍ଜାମ ଥିଲା। ଟିକେ ଲେଟରେ ଶୋଉଥିଲୁ ବାକି ପ ପଢି ପଢ଼ାପଢ଼ି ଚାଲିଥିଲା। ତ ଏବେ ହଁ ଟିକେ ଫୋନ୍ ଦେଖିକି ଶୋଉଚୁ ଆଉ।
ଆଉ ତମ ନାଁ କଣ କହିଲନି ଯେ?
ହ ନାଁ ନା ଅଙ୍କିତା, ଆଉ ତମ ନାଁ?
ନିକ ନେମ୍ ନିକ ନେମ୍ କଣ?
ହଁ ପାଏଲ।
ଏ ସେମ ସେମ୍ ମୋ ନାଁ ବି ସେମ୍।
ଓ ହୋ। ଆଚ୍ଛା।
ଆଉ ତମ ଭାଇ କଣ କରୁଛନ୍ତି କି?
ହୁଁ ନା ମୋ ସାନ ଭାଇ ସେ ଏବେ ଟେନଥ ଏକ୍ଜାମ୍ ଦବ ଦଉ ଏ ବର୍ଷ।
ତମର ଛୁଟି ହେଇନି ଘରକୁ ଯାଉନ
ଛୁଟି ଏବେ ହିଁ ହେଇଥିଲା ଏଇ ମାସେ ରଜ ପ ପରେ ହିଁ ଛୁଟି ଖୋଲିଛି। ଏକ୍ଜାମ ତାପରେ ଥିଲା ଏବେ ସରିଛି ଏବେ ଆଉ ଛୁଟି ନାହିଁ ଯାଇଁ ରାକ୍ଷୀ ପୂର୍ଣ୍ଣିମାକୁ ଗୋଟେ ଦିନ ଯଦି ଛୁଟି ହବ ଆଉ।
ଆଉ ଯିବ ଘରକୁ ଘରକୁ ଯାଇଥିଲ ଜେତୋଳେ ରଜରେ କଣ କରୁଥିଲ ଖାଇଲ ଯେ?
ରଜରେ କଣ ଗରମ ତ ଯୋଉ ହଉଚି ଖାଲି ବାସ୍ ଆମ ଘର ପାଖରେ ହୁଁ ଦୋଳି ଲାଗିଥିଲା ହୁଁ ହୁଁ। ସେଇଠି ଖେଳୁଥିଲୁ ତାପରେ କଣ ପୋଡ ପିଠା ଖାଇଥିଲୁ ଏମିତି ସାଙ୍ଗମାନେ ଆସିଥିଲେ ବୁଲାବୁଲି କରିଥିଲୁ।
ହଁ
ହୁଁ।
ଆଉ ତ ଆଉ ପୁଣି ଯିବନି ଘରକୁ ଏବେ?
ନାଇଁ ଆଉ ତମେ କଣ ଏଞଜୟ କଲ?
ଆମର ତ ଆମ ଘରେ କେହି ନାହାଁନ୍ତି ଆଉ ହଷ୍ଟେଲରେ ରଜ ନାହିଁ ଆମ ଘରେ ବି ସେଇଆ। ଏଠୁ ଯାଇକିରି ଘରକୁ ଯାଇକିରି ଆମ ଘର ତ ବହୁତ ଦୂର ହେଇଯାଉଛି। ତାପରେ ପୂଜା କଲାବେଳକୁ ରାତି ରାତିରେ ତାପରେ ଯାଇଁକି ପହଞ୍ଚୁଛି। କିଛି ନାହିଁ ଘରେ ତ କେଇ ନାହାଁନ୍ତି ତାପରେ ଦୋଳି ଫୋଳି କିଛି ବି ନାହିଁ। ତାପରେ ବସକିି ଏମତି ଆଉ ମୋବାଇଲ ଦେଖିବୁ ଆଉ କଣ ଯେମତି ହଷ୍ଟେଲ ଲାଇଫ ସେମତି ଘରେ ଆଉ।
ଆଉ ଦେହ ଭଲ ଅଛି?
ହଁ ହଁ ଭଲ ଅଛି ତମର?
ହଁ ହଁ ଭଲ ଅଛି ଆଉ ତମେ ରଜରେ କଣ ଏଞ୍ଜୟ୍ କଲ?
ଏଇଠି ଯାଇଥିଲି ଗୋଟେ ଜାଗାକୁ ବୁଲିଆ ପାଇଁ। ଯାଇଥିଲୁ ବୁଲିବା ପାଇଁ ସିବ ବିଚ୍ ଘରିକା ଯାଇଥିଲୁ ଆମ ଘର ପାଖରେ ଗୋଟେ ସି ବିଚ ଥିଲା। ମାଉସୀ ଘରିଆ ଆସିଥିଲେ ତାପରେ ତାଙ୍କର ଛୋଟ ଛୋଟ ଝିଅମାନେ ଆସିଥିଲେ ଦି ଝିଅ ଅଛନ୍ତି। ଦି ଜଣ ଝିଅ ଆସିଥିଲେ ତାଙ୍କ ସହିତ ଯାଇ। ବୁଲିବା ପାଇଁ ସି ବିଚ୍ ତାପରେ ଆଉ ଥରେ ଯାଇଥିଲୁ ତାପରେ ମନ୍ଦିର ଯାଇଥିଲୁ ସବୁ ଜାଗା ଯାଇଥିଲୁ ବୁଲିଆ ପାଇଁ ବଳଦେବ ଜୀଉ ମନ୍ଦିର ଏଇଗୁଡା ସବୁ। ଜାଣିଥିବ ତ ତମର
ହଁ ଏବେ ଆସିଥିଲେ ବଟ ତାଙ୍କର କଣ କାମରେ ପଡିଲା ତ ସିଏ ପଳେଇଲେ ମାଉସି ଟିଚର ଅଛନ୍ତି ନା ତାଙ୍କର ଯୋଉ ଏ ଯୋଉ ଇଲେକ୍ସନ ପାଇଁ ଇଲେକ୍ସନ୍ ପାଇଁ ତାଙ୍କ ର ଡିଉଟି ପଡିଲା ତ ସିଏ ପଳେଇଲେ ହେଲା। ନହେଲେ ଆ ରଜ ଯାକେ ରହିଥାନ୍ତେ ଆଉ।
ଆଚ୍ଛା।
ଆଈ ଆସିଥିବେ ମୋ ମାମୁଁ ଆସିଥିବେ ସମସ୍ତେ ପଳେଇଲେ।
ଓ ହୋ।
ହଁ ପାଠ ପଢା ସେମିତି ଚାଲିଛି ଆଉ ଭଲ ଆଉ ତମର।
ତ ହଁ ଆମର ବି ବଢିହା ଚାଲିଛି ତମେ କଉ ସେମିଷ୍ଟର ସହିଲଣି ଯେ
ଆମର ଏବେ ସରିଲା କାଲି ସରିଲା ଥିର୍ଡ ସେମିଷ୍ଟର ଏବେ ମଣ୍ଡେଠୁ। ଫୋର୍ଥ ସେମିଷ୍ଟର ପାଇଁ ପଢ଼ା ହବ
ଆଉ ଭଲ ପାଠ ପଢା ପଢି ହଉଛି ଆଉ ତମେ ଭଲ କ କରୁଛ ତ ଭଲ ମାର୍କ ରଖୁଛ।
ହଁ ସେମିତି ଆ ଭଲ ମାନେ କଣ ଆ ଯେତିକି ମାନେ। ତି ମାର୍କ ପୁତି ବ ତ।
ଆଉ ଟିଚର ମାନେ ହଁ ଆମର ବି ବହୁତ୍ ଏବେ ଥିର୍ଡ୍ ହଁ ସେମିଷ୍ଟର ଏକ୍ଜାମ ଦେଇକ ତ
ଆଉ।
ଆପଣ ଏକ୍ଜାମ୍ ର ରେଜଲ୍ଟ କେବେ ବାହାରିବ?
ଆାଁ।